ହୁଁ ହାଲୋ ଶୁଣା ଯାଉଚି।
ଆଜ୍ଞା କେମିତି ଅଛନ୍ତି ଆପଣ?
ହଁ ଭଲ ଅଛି। କଣ କରୁଚ ତମେ କେମିତି ଅଛ?
ହଁ ମୁଁ ବୋହୁତ ଭଲ ଅଛି ଅ ମୁଁ ଏବେ ଜଷ୍ଟ ଅ ମୋ ରୁମରେ ବସିଥି ଉଁ ଏମିତି ବାସ୍ ବସିଥିଲି।
ଆଚ୍ଛା ଆଚ୍ଛା ଆଉ କଣ ଖାଇଥିଲ ସକାଳୁ?
ମୁଁ ସକାଳୁ ବ୍ରେକଫାଷ୍ଟ କରିଥିଲି ଆଉ ଇଟଲିି ବରା ଗୁଗୁନି ଖାଇଥିଲି ଆପଣ କଣ ଖାଇଥିଲେ?
ମୁଁ ଏଇ ରୁଟି ଆଉ ଆଳୁ ପୋଟଳ ଭଜା ଖାଇଥିଲି। ଆଉ ଅବିକା ବସିକି ଲାପଟପ ରେ ଗୋଟେ ଏଡିଟିଂ କରୁଚି ଏମିତି ଆଉ।
ଆଚ୍ଛା ଆଚ୍ଛା ଆଉ ଆଜି କଣ ପ୍ଲାନିଂ ଅଛ। କୁଆଡ଼େ ବାହାରୁକୁ ଯିବା ଯିବାରେ?
ହଁ ପ୍ଲାନିଂ ତ ଥିଲା ଟିକେ ଯିବାରେ ଯାରେକା। ଟିକେ ବୁଲିବାକୁ ଯିବାର ଥିଲା। ଆଉ ସେମିତି କିଛି ଏବେ ଫିକ୍ସ ହେଇନି ତ ସେଇଠୁ ଟିକେ ଯାଇଥାନ୍ତୁ ଗୋଟେ ଜାଗାକୁ ଟିକେ କାମ ବି ଥିଲା ଗୋଟେ ଏଇ ଯୋଉ ଏଡିଟିଂ ଟା କରୁଚି ଗୋ ଟେ ଜଣକ ମାନେ ବାହାଘରରେ ଦେବିତ। ପ୍ରିଣ୍ଟ ଆଉଟ୍ ବାହାର କରିବି ଗୋଟେ ଫଟୋ ଫ୍ରେମ୍ ଆଉ ସେଇ ଟା ଚାଲିଚି ଏଟା ହେଇଗଲା ପରେ ଯଦି ଯିବି ଯି ଆଜି ସେଠିକି ଯିବି ତାହେଲେ ମୁ ସେଟାକୁ ପ୍ରିଣ୍ଟ ଆଉଟ୍ କରିକି ନେଇ ଆସିଥିବି ଆଜି ବାହାଘର ତାପରେ ଅଛି ରିସେପସନ ଅଛି। ଟ୍ବଣ୍ଟିସିକ୍ସ ରେ ଅଛି। ଆଉ ସେ ଦିନ ମୁଁ ଦେବି ଆଉ ସେଥିଲାଗି ଆଜି କୋହୁଥିଲ ଯାଇଥାନ୍ତି ସେଠିକି ସେଟା ପ୍ରିଣ୍ଟ ଆଉଟ କରି ନେଇ ଆସିଥାନ୍ତି ଆଉ।
ହଁ, ହଁ।
ଆଉ ତମର କଣ ସବୁ ହାଲଚାଲେ ଘରେ ସବୁ କଣ କେମିତି ଅଛନ୍ତି?
ହଁ ସମସ୍ତେ ଘରେ ଭଲ ଅଛନ୍ତି। ଆ ବାକି ସବୁଦିନ ହିଁ ମୋର ଅଲଗା ଗୋଟେ କାମ ଥାଏ। ଯୋଉଟା କି ମୁଁ ସବୁଦିନ କରୁଥାଏ। ମୋ ଗୋଟେ ପର୍ସନାଲ ଅଛି କମ୍ପ୍ୟୁଟର। ସେଇଟା ମୁଁ ଗୋଟେ କାମ କରୁଥାଏ ସବୁଦିନ ଆଉ ବାକି ଫ୍ରି ଟାଇମ୍ ରେ ଆଉ ପଦାରେ କ୍ରିକେଟ ଖେଳିବା ପାଇଁ ମତେ ଭଲ ଲାଗେ। ଆଉ ଏମତି ପଛେ ବ-ବାହାରକୁ ବୁଲାବୁଲି କରିବା ପାଇଁ ଭଲ ଲାଗେ। ଆପଣ ଫ୍ରି ଟାଇମରେ କଣ କରନ୍ତି ସବୁ?
ହଁ ମତେ ଫ୍ରି ଟାଇମ ରେ ଟିକେ ଏଇ କମ୍ପି ଟାରେ ଟିକେ ଫ୍ରି ଲେନ୍ସିଂଇ ବଗେରା ଦେଖିବାକୁ ଟିକେ ପସନ୍ଦ ହୁଏ। ଆଉ ତାପରେ ଏ ଏଇ ମ୍ୟୁଜିକ ଟିକେ ଶୁଣିବାକୁ ଭଲ ଲାଗେ ମତେ। ଆଉ ତାପରେ, ତାପରେ ମୁଁ ଅ ବନ୍ଧ ଆଡେ ଯାଏଁ ଟିକେ ବୁଲାବୁଲି କରିବା ପାଇଁ ଆମ ନଈ ବନ୍ଧ ଆଡେ ସିଆଡେ ଟିକେ ଫ୍ରେଶ ହାୱା ଟିକେ ବାଜେ। ଆଉ ଟିକେ ଭଲ ଲାଗେ ଟିକେ ଚାଲିବାକୁ ବି ଟିକେ ଭଲ ଲାଗେ। ଆଉ ଘରେ ବସି ବସି ଆଉ ଅ ଟିକେ ବଡି ଗୋଟେ ୱିକ୍ ଟାଇପିର ହେଇଯିବ। ସେଥିଲାଗି ଟିକେ ଚଲାବୁଲା କଲେ ବଡି ଫିଟନେସ ରହିବ ଆଉ ଟିକେ ଫ୍ରେଶବି ଲାଗିବ ସେଥିଲାଗି ମୁଁ ଟିକେ ଚାଲିବାକୁ ଯାଏ।
ଆଚ୍ଛା।
ହ ଆଉ ତମକୁ ଖାଇବାକୁ କଣ ଭଲ ଲାଗେ ସବୁ ଭେଜ ନା ନନଭେଜ ତମକୁ?
ହଁ ମତେ ଦୁହେଁ ମତେ ବୋହୁତ ଅ ବୋହୁତ ଅ ଦିଇଟାଙ୍କ ବୋହୁତ ଭଲ ଲାଗେ। ଆ ବେସିକାଲି ଆ ଯୋଉ ଦିନ ବି ଆ ବାର ଥାଏ ଆମିଷ ବାର। ସେଦିନ ମୁଁ ଟିକେ ଆମିଷ ଖାଇବା ପାଇଁ ମାନେ ଇଚ୍ଛା କରେ ଯେମିତି କି ସବୁ ସବୁ ପ୍ରକାର ମୁଁ ନନଭେଜ ଖାଏ। ସେମିତି କିଛି ଫେବରାଇଟ୍ ନଥାଏ ସବୁ କିଛି ଖାଏ ଏବଂ ସାଧା ବାରରେ ମୁଁ ନନଭେଜ ଖାଇବା ପାଇଁ ପସନ୍ଦ କରେନି। ଆ ବାକି ମୁଁ ତ କିଛି ସେମିତି ରୋଷେଇ ବେଶି ଭଲ କରିପାରେନି କିନ୍ତୁ ମାଙ୍କୁ କୁହନ୍ତି ଆଉ ତାଙ୍କୁ କହିଲେ ସିଏ କରିଦିଅନ୍ତି ବାକି ରୋଷେଇ ମୁଁ ବେଶୀ କିଛି ଜାଣିନି ଅଳ୍ପ କିଛି ଯାହା ଜାଣିଛି ମୁଁ ନିଜେ କରିକି ବାହାରେ ଥାଏ ଯେତେବେଳେ ଆ ନିଜେ କରିକି ହିଁ ଖାଇଥାଏ। ଆଉ ବାକି ଦିହାଙ୍କ ଭଲ ଲାଗେ କଉଟା ସେମିତି ଫେବରେଟ୍ ନୁହଁ। ଅ ଦୁହେଁ ମାନେ ଆମିଷ ସାଦା। ସବୁ ହିଁ ଭଲ ଲାଗେ ଆଉ ଆପଣଙ୍କୁ କଣ ଭଲ ଲାଗେ ଖାଇବା ପାଇଁ?
ଅ ମୁ ତ ଆମିଷ ଖାଏନି। ଏକରେ ଆଉ ମୁଁ କ୍ଲାସ ଯେତେବେଳେ ପଢୁଥିଲି କ୍ଲାସଅଷ୍ଟମ ପଢୁଥିଲି ସେଇଟାଇମରୁ ହିଁ ମୁଁ ଆମିଷ ଛା ଛାଡିଦେଇଚି ତାପରେ ମୁଁ ଭେଜ ଉପରେ ମତେ ଭଲ ଲାଗେ କି ଛତୁଟା ଟିକେ ଭଲ ଲାଗେ। ଆଉ ପନିର ରେ ବହୁତ ସାରା ମିକ୍ସକରି ଦଉଛନ୍ତି ନା ପାଉଡର ମିଶେଇକି ଇଏ କରୁଛନ୍ତି। ଆଉ ଦେହ ପାଇଁ ବି ଭଲ ନୁହଁ। ଆଉ ସେଥିଲାଗି କିନ୍ତୁ ପନି ପନିରଠାରୁ ଛତୁ ଟା ଭଲ ଲାଗେ ଟେଷ୍ଟ ଟିକେ ଭଲ ଲାଗେ ଆଉ ଟିକେ ଅର୍ଗାନିକ ଟାଇପର ଟିକେ ଦେଶୀ ଛତୁବି ଯଦି ଥାଏ। ସେଟାବି ଟିକେ ଭଲ ଟେଷ୍ଟ ଆସେ। ଆଉ ତାଧିଅରେ ଯଦି କ୍ୟାପ୍ସିକମ ପଡିଥିବ ରନ୍ଧା ଯାଇଥିବ। ସେ ଆହୁରି ମାନେ ଟେଷ୍ଟ ଟିକେ ଅଧିକ ଲାଗେ ମତେ ମତେ ସେଟା ଟିକେ ଭଲ ଲାଗେ। ଆଉ ସେମିତି ଫାଷ୍ଟଫୁଡ୍ ବି ମତେ ଖାଇବାକୁ ଟିକେ ଭଲ ଲାଗେ।
ଆଚ୍ଛା ଆଛା ଭଲ କଥା ବହୁତ ଭଲ କଥା ଆଉ ଆପଣଙ୍କ ଆପଣଙ୍କ ଏରିଆ ଯୋଉ ରହୁଛନ୍ତି ଆପଣଙ୍କ ଏରିଆରେ କଣ କେମିତି ଚାଷ କରାଯାଏ।
ହଁ ଆମଆଡେ ତ ଚାଷ ବାଦାମ ଚାଷ ହୁଏ ଆଉ ଧାନ ଚାଷ ହୁଏ। ଆଉ ଅଳ୍ପ ଅଳ୍ପ ସେମିତି ଭେଣ୍ଡି କାକୁଡି ଜହ୍ନି ଏଗୁଡାକ ଯେମିତି ଚାଷ ହୁଏ। ଆଉ ସେମିତି ବହୁତ ବଡ ଆକାରରେ ନୁହଁ ଛୋଟ ଛୋଟ ଆକାର ବି ଆମର ତ ଏମିତି ଜମି ନାହିଁ। ଏ ଆମର ଏଇ ଘର ପାଖରୁ ଯୋଉ ଅଛନ୍ତି ଆମ ସାହିରେ ଅଛନ୍ତି ଯୋଉ ଲୋକ ଅଛନ୍ତି ତାଙ୍କର ସବୁ ଜମି ଅଛି ଏଇଠି ଆମର ପାଖରେ ବି ବିଲ ଗୁଡାକ ସବୁ ଆଉ ସି ସି ଯାଆନ୍ତି ଆଉ ଯେତେବେଳେ ବି ତାଙ୍କର ସବୁ ଫସଲ ତାଙ୍କର ସବୁ ଅମଳ ହୁଏ ସେ ଆଣିକି ବି କିଛି କିଛି ଦେଇଯାଆନ୍ତି ତଟକା ପରିବା। ଆଉ ସେଇ ତରକାରୀ ଭଜା କରିବା ପାଇଁ ସେ ସେମିତି ଆଣିକି ଘରେ ଦେଇଦେଇ ଯାଆନ୍ତି। ଆମର ଏଇ ପାଖରେ ବି ମାର୍କେଟ ଅଛି ଗୋଟେ ସେଠି ସବୁଆଡୁ ଆସନ୍ତି ସବୁ ପରିବା ବଗେରା ନେଇକି। ଆଉ ସେଠୁ ବି ଟିକେ ଶସ୍ତାରେ ପରିବା ମିଳିଯାଏ। ବାପା ଯାଆନ୍ତି ନେଇ ଆସନ୍ତି।
ଆଛା।
କଣ କେମିତି ଚାଷ ତମର ତ ମୁଁ ଶୁଣିଛି ବହୁତ ଭଲ ଆକାରରେ ବହୁତ ବଡ ଆକାରରେ ହୁଏ ବୋଲି।
ହଁ ନିହାତି ଆମ ଆମ ଏରିଆରେ ଚାଷ ପାଇଁ ପ୍ରାୟତଃ! ଆମ ଗାଁରେ ଯୋଉ ଲୋକମାନୋନ ରହନ୍ତି ତାଙ୍କ ମଧ୍ୟରୁ ଅ ପ୍ରାୟତଃ ସତୁୁରୀ ପ୍ରତିଶତ ଲୋକ ଚାଷ ହିଁ କରିଥାନ୍ତି। ଠିକ ଅଛି ଚାଷ ସତୁରି ପ୍ରତିଶତ ଲୋକ ଚାଷ ହିଁ କରିଥାନ୍ତି ଆ ସବୁଠାରୁ ଅଧିକ ପରିମାଣ ଚାଷ ଆମର କରାଯାଏ ଶୀତ ଦିନ ଦିନରେ ଯୋଉ ଶୀତ ଦିନରେ ଯୋଉ ଆମର କୋବି ହୁଏ ଫୁଲ କୋବି ହଉ ବନ୍ଧାକୋବି ହଉ କି କୌଣସି ଫଳକୋବି ହଉ ବେସିକାଲି ଅଧିକ ପରିମାଣରେ ଫୁଲକୋବି ଯୋଉ ଚାଷଟା ସେଇଟା ବହୁତ ବଡ ଆକାରରେେ ଅ ବହୁତ ଲୋକ ମାନେ ଯୋଉ ସତୁୁରୀ ପ୍ରତିଶତ ଲୋକ ଯୋଉ କହିଲେ ଚାଷ ପ୍ରାୟତଃ ସମସ୍ତେ ସେଇ ଚାଷ ଟାକୁ କରିଥାନ୍ତି। ଶୀତ ଦିନରେ ସେଇଟା ସେଇ ପରିବାଟା ବାହାରିଥାଏ ଯାହାର ନାଁ ଫୁଲ କୋବି ଥାଏ। ସେଇ ଚାଷ ଟାକୁ ବହୁତ ଅ ଲୋକ କରିଥାନ୍ତି ଏବଂ ସେ ବହୁତ ବଢିଆ ବି ପଇସା ଇନକମ ସେ କରିଥାନ୍ତି ପ୍ରଥମେ ପ୍ରଥମେ ଆଣିକି ଚାଷ କରିଥାନ୍ତି ପରେ ତାକୁ ବିକିଥାନ୍ତି ଅ ବହୁତ ଭଲ ଆକାରରେ ପ୍ରଥମେ ସେ କୋବି ଯୋଉ ସେଟା ପ୍ରଥମେ କେଜି ହିସାବରେ ତାକୁ ଅ ବିକ୍ରି କରାଯାଏ ତାପରେ କିଛି ଦିନ ପରେ ତାକୁ ଯେତେବେଳେ ସମସ୍ତଙ୍କର ବାହାରି ଯାଇଥାଏ ସେତେବେଳେ ତାକୁ ଗୋଟା ହିସାବରେ ବସ୍ତା ହିସାବରେ ଏମିତି ବିକ୍ରି କରାଯାଏ ଏବଂ ତା ବ୍ୟତୀତ ବି ବହୁତ ସାରା ଚାଷ କରାଯାଏ କୋବି ବ୍ୟତୀତ ବହୁତ ସାରା ଅନ୍ୟାନ୍ୟ ବି ଚାଷ କରାଯାଏ। କୋବି ପରେ ମାକ୍ସିମମ୍ ଲୋକ ଅ ପୋଟଳ ଯୋଉ ଚାଷଟା କରନ୍ତି ପୋଟଳ ଚାଷ ଯୋଉଟା ଖରା ଦିନରେ ବାହାରିଥାଏ ସେ ଚାଷ ତା ବ୍ୟତୀତ ଅନ୍ୟାନ୍ୟ ବି ବହୁତ ପ୍ରକାର ଚାଷ ହୁଏ କାକୁଡି କଲରା ଭେଣ୍ଡି ବାଇଗଣ ବିଲାତି ଆଳୁ ଏମତି ବହୁତ ସୁ ପ୍ରକାର ଚାଷ ବିଭିନ୍ନ ପ୍ରକାର ଚାଷ ଆମ ଗାଁ ରେ କରାଯାଇଥାଏ।
ସେ ଯୋଉ ଇ ଅ ଯୋଉ ପରିବା ମାର୍କେଟ ଯୋଉ କହିଲି ସେଇପଟେ ତମ ଗାଁ ର ହିଁ ବହୁତ ସାରା ମାନେ ଯୋଉ ପରିବା ସବୁ ନେଇକି ଆସନ୍ତି ମାନେ ବହୁତ ଥର ପୁରା ଭିଡ ଥାଏ ମାନେ ଗାଡି ପୁରା ଜାମ୍ ହେଇଯାଏ କୋଭିଡ ଶୀତ ଦିନେ ଯେତେବେଳେ ସକାଳୁ କଲେଜ ଯ ଆମେ ପୁରା ରାସ୍ତା ପୁରା ଜାମ୍ ହେଇକି ଥାଏ ସେଇଠି ଅଧଘଣ୍ଟେ ର ଚାଳିଶ ମିନିଟ ଭଳିଆ ସେଇଠି ମାନେ ଭି ର ବାହାରିବା ପାଇଁ ଖାଲି ଆମକୁ ଟାଇମ ଲାଗିଯାଏ। ମାନେ ସବୁ ବାଇକରେ ନେଇକି ଆସିଥାନ୍ତି ସବୁ ଚାରି ଚକିଆ ଗାଡି ସବୁ ଯୋଉ ପିକଅପ୍ ଗାଡି ରହେ ଅଟୋ ସବୁଥିରେ ଏ ସବୁ ଲଦିକି ଆଣିଥାନ୍ତି କୋବି ବହୁତ ଲୋକ କୋବି ହିଁ ଆଣିଥାନ୍ତି ସେଇ ଟାଇମରେ ହଁ ସେତେବେଳେ ମାନେ ଶସ୍ତା ବି ସେତେବେଳେ ଟିକେ ମାନେ ତମ ଗାଁ ଲୋକଙ୍କ ଠାରୁ ଆଣିଲେ ଟିକେ ଶସ୍ତା ବି ପଡେ ଟିକେ ସେମାନେ ଆ ନିଜେ ଯ ଚାଷ କରନ୍ତି ବେପାରୀଙ୍କୁ ଗୋଟେ ରେଟ ରେ ଦେବେ ଟିକେ ଆଉ ଲୋକଙ୍କୁ ଗୋଟେ ରେଟ ରେ ଦେବେ କିନ୍ତୁ ସେ ସବୁ ଚିହ୍ନା କରିବାଆ ଥାଆନ୍ତି ମୋର ସାଙ୍ଗ ବି ଅଛନ୍ତି ସେଇ ପଟ ଲାଇନରେ ଚିହ୍ନା ବହୁତ ଅଛନ୍ତି ଆଉ ସେମାନଙ୍କର ଯଦି କିଏ ଆଣିଥାନ୍ତି ଚିହ୍ନା ଲୋକ ତାହେଲେ ମୁ କହିକି ସେ ଶସ୍ତାରେ ସବୁ ଦେଇ ଦିଅନ୍ତି ପରିବା। ଭଲ ଆ କିନ୍ତୁ ଶସ୍ତାରେ ମିଳିଯାଏ।
ନିହାତି କେବଳ ଯେ ଆମ ଗାଁରୁ ନୁହେଁ ଅନ୍ୟନ୍ୟ ଗାଁରୁ ବି ଅଛନ୍ତି ଆପଣ ଯୋଉମାନେ ମାର୍କେଟ କହିଲେ ସେଇଟା ବାରବାଟୀ ମାର୍କେଟ ରହୁଛି ସେଇ ଏରିଆକୁ ବି ସେ ମାର୍କେଟକୁ ବି ଆମ ଗାଁ ବ୍ୟତୀତ ବି ବହୁତ ସାରା ଗାଁ ଅଛି ଆମ ଗାଁ ପାଖ ଗାଁ ଯେତିକ ସବୁ ସେ ସବୁ ସେଇଠିକି ହିଁ ସେଇ ମାର୍କେଟ ହଁ ଯିବା ପାଇଁ ପସନ୍ଦ କରନ୍ତି ଏବଂ ସେଠି ପରିବାାର ସକାଳୁ ସକାଳୁକୁ ସିଏ ଯାଇକିନା ବିଲ ତୋଳିକିଆଣିକି ପୁରା ଏକଦମ ଫ୍ରେଶ ତଟକା ପରିବା ନେଇକିନା ମାର୍କେଟ କୁ ଯାଆନ୍ତି ଏବଂ ତାକୁ ବହୁତ ଭଲ ପଇସାରେ ବି ବିକିକି ଆସନ୍ତି ଘରକୁ।
ହଁ ହଁ ସେଇ ଟାଇମ ରେ ଭଲ ଇନକମ କରନ୍ତି ଯୋଉ ପରିବାର ଭଲ ଇନକମ୍ କରନ୍ତି ମୁଁ ଯେତିକି ଜାଣିଛି ମାନେ ମାସକୁ ତ ଲକ୍ଷେ ଲକ୍ଷେ ସମଥିଙ୍ଗ ତାର ଗୋଟେ ଇଏ ରୁ ବି ପଳେଇ ଆସେ ବହୁତ ଭଲ ଇନକମ୍ କରନ୍ତି। ମୁଁ ଯେତିକି ଜାଣିଛି ମୁଁ ସାଙ୍ଗ ମାନଙ୍କ ଠାରୁ ଶୁଣିଛି।
ହୁଁ ନିହାତି ବହୁତ ଭଲ ଆ ଆମର ଚାଷ ହୋଇଥାଏ। ଆଉ ବାକି ଆଉ ଆପଣଙ୍କୁ ସେମିତି ବାହାରକୁ ବୁଲାବୁଲି ଯିବା ପାଇଁ କୋଉ ଜାଗାକୁ ବେଶୀ ପସନ୍ଦ ହୋଇଥାଏ?
କେବେ ବାହାରକୁ ମାନେ ଓଡିଶା ବାହାରକୁ ଯାଇନି କିନ୍ତୁ ଓଡିଶା ଭିତରେ ବହୁତ ସାରା ଯୋଉ ଜାଗା ଅଛି। ଅଛି ଏମିତିକି ଆମର ସବୁ କଲଚରାଲ୍ ସ୍ପେସ ସେମିତି ହିଷ୍ଟୋରିକାଲ ସ୍ପେସ ସବୁ ଯୋଉ ରହିଛି ଭୁବନେଶ୍ୱର୍ ଟ ଅଛି। ପୁରୀ, କୋଣାର୍କ ଫେମସ ଜାଗା ଗୁଡାକ ମତେ ଟିକେ ସ୍ପିରିଚୁରାଲ ଟିକେ ଭଲ ଲାଗେ ଆଜି ଯଦି ଜାଗା ଯୋଗୁଡା ରହିଲା ମନ୍ଦିର ଆଉ ସେଗୁଡା ଟିକେ ବୁଲିବାକୁ ଭଲ ଲାଗେ। ଆଉ ଫଟ ବେଗେରା ଟିକେ ଉଠେଇବା ଭଲ ଲାଗେ ରିଲସ ବେଗେରା ତ ମୁଁ କରେନି କିନ୍ତୁ ଫଟୋ ଠାଇ ମତେ ଭଲ ଲାଗେ। ସିନେରି ଜାଗାର ମୋର ବି ଯଦି କିଏ ଭଲ ଫଟୋ ଉଠେଇ ପାରିଲା ମୋତେ ଫଟୋ ଉଠେଇ ଆସିବ କିନ୍ତୁ ମୁଁ ଚାହିଁକି ମୋ ଫଟୋ ସମସ୍ତେ ଭଲ ଉଠାନ୍ତୁ। ଆଉ ତ ସେଥିଲାଗି ମୁଁ ସବୁବେଳେ ପ୍ରିପାର ହେଇକି ଯାଇଥାଉ।
ଆଚ୍ଛା।
ତମକୁ କଣ କଣ ସବୁ ଜାଗା ବୁଲିବାକୁ ଭଲ ଲାଗେ। ରଜର କଆଡେ ବୁଲିବାକୁ ଯାଇଥିଲ?
ହଁ ମୁଁ ରଜକୁ ଯାଇଥିଲି ଆମ ଯାଜପୁର ଜିଲ୍ଲାର ଫେମସ୍ ଅ ମନ୍ଦିର ଯୋଉଟା କୁହନ୍ତି କି ମା ବିରଜାଙ୍କ ମନ୍ଦିର। ମୁଁ ସେଠିକି ଯାଇଥିଲି ଏବଂ ମାଙ୍କର ଦର୍ଶନ ବହୁତ ଭଲ ଭାବରେ ହେଲା ଏବଂ ସେଦିନ ଯେହେତୁ ରଜ ଥିଲା ପହିଲି ରଜ ସେଦିନ ବହୁତ ପରିମାଣ ଭକ୍ତ ମ ମାଙ୍କୁ ଦେଖି ଆମେ ଆସିଥିଲେ ବହୁତ ଭିଡ ଜମିଥିଲା ଏବଂ ବହୁତ ଭଲ ଲାଗିଲା। ଯା କାହିଁକି ନା ବୁଲିକି ଆସିଲୁ ବହୁତ ସାରା ଲୋକ ଆସିଥିଲେ। ଆ ଏବଂ ଭିଡ ବି ଥିଲା ଆମକୁ ବହୁତ ସମୟ ଅପେକ୍ଷା କରିବାକୁ ପଡିଥିଲା ଲାଇନ ଲଗେଇକି ଠାକୁରଙ୍କୁ ଦର୍ଶନ କରିବା ପାଇଁ ବହୁତ ସମୟ ୱେଟ କଲୁ କରିସାରିଲା ପରେ ତାପରେ ମା ଙ୍କୁ ତାକୁ ଯାଇକି ଦର୍ଶନ କଲୁ ଏବଂ ସେଦିନ ବହୁତ ଭଲ ଲାଗିଲା ଦର୍ଶନ କରିକି ଆସିଲୁ।
ଆଛା ଆଛା ହଉ ହଉ ଠିକ୍ ଅଛି।
ଆଜ୍ଞା ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆ
ହୁଁ ମତେ ବି ଭଲ ଲାଗିଲା କଥା ହେଇକି।
ଆଜ୍ଞା।
ହଉ ପରେ କଥା ହେବା ଆମେ ଆଉ। ହ ତା